ହଁ ମ୍ୟାଡାମ ଶୁଭ ସକାଳ।
ହଁ ଶୁଭ ସଖାଳ।
ହଁ ଭଲ ଅଛି ଆପଣ କଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ଆଉ କୁହନ୍ତୁ କଣ କରୁଥିଲେ?
ମୁଁ ଏଇଠି ବସିଛି ବାସ ଏବେ ଖାଇସାରିଲି ବସିଲି। ଆଉ ଆପଣ ଏମିତି କଣ ଥକା ଥକା ଲାଗୁଛି ଆପଣଙ୍କ।
ନାଇଁ। ସେ କଣ କି ସବୁବେଳେ ସକାଳେୁ ଉଠିବାକୁ ପଡୁଛି। ଅଳିଆ ଗାଡି ଟା ଆସୁଛି ଆମର ଯୋଉ, ନା ନା। ହାଁ ହାଁ ହବ୍ୟାୟାମ କରିଲା ବେଳକୁ ବ୍ୟାୟାମ ତ କରିବା କଥା।
ହଁ।
ବ୍ୟାୟାମ ଟା କରିବା କଥା କିନ୍ତୁ ମୁଁ ତ ଉଠି ପାରୁନି ସକାଳୁ ନିଦ ଟା ଟିକେ ଭାଙ୍ଗେନି। ଆଉଁ ସେଇ ଯୋଗୁଁ ମୁଁ ମାନେ ଯେତେ ବେଳେ ଟାଇମ ପାଏ ସମୟ ପାଏ ମୁଁ କରେ ବେଳେ ବେଳେ କରେ କିନ୍ତୁ ସବୁବେଳେ କରେନି ମୁଁ ସବୁବେଳେ ଉଁ ଚାଲିବାକୁ ଯାଏ, ମାନେ ସକାଳେ। ସକାଳ ପାଞ୍ଚଟା ଛଅଟା ବେଳେ ଯାଏ ଟିକେ ଚାଲାବୁଲା କରିବାକୁ।
ହୁଁ ଭଲ ଚାଲିବା ଟା ବି କାଇ ମ ମାନେ କାହିଁକି ନା ଆମ ଖାଇବା ଗୁରା। ସେମିତି ରହିଯାଉଛି କିଛି ଯଦି ବି ଆମେ କାମ କରିବାନି। ଆମ ଅଙ୍ଗ ଚଳେନା କରିବାନି ସେ ଖାଇବା ଗୁରା। ଅ ଜୀର୍ଣ୍ଣ ହବନି।
ଇଏ ହଁ ବା ସେ ସକାଳୁ କଣ କହିଲେ। ସବୁବେଳେ ଯୋଉ ଅଳିଆ ଗାଡି ଟା ଆସୁଛି ଆଉ। ତାକୁ ତ ନ ପକେଇଲେ ହବନି କାରଣ ଆମର ଏମିତି ଅଛି ଏଣେ ତେଣେ ଫୋପାଡ଼ି ହବନି ଆପଣ। ତ ଜାଣିଥିବେ ଆମ ପରିବେଶ ଦୂଷିତ ହଉଛି ସେଇଥିପାଇଁ। ପରିବେଶ ଟା ଅପରିଷ୍କାର ହଉଛି କେବଳ ଆମେ ଯୋଉ ନିୟମ ନ ମାନିକି ଏଣେ ତଣେ ଫୋପାଡୁଛେ। ଛେ ବେଲି ଆଉ ତାକୁ ନ ମାନିକି ଚଳିଲେ ତ ହବନି ସକାଳୁ ଉଠିବାକୁ ସବୁବେଳେ ପଡୁଛି। ସେ ଆସିଲା ବେଳ ଟିକେ କଷ୍ଟ ହଉଚି ମାନେ ନିଦ ଭାଙ୍ଗେନି। ଆଉ ମାନେ କଷ୍ଟ କରିକି।
ଟିକେ ତ ଆମ ନିଜକୁ ଆମ ନିଜ ପରିବେଶ ଆଉ ଆମ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆମ ପାଇଁ ଟିକେ କଷ୍ଟ କରିବାକୁ ତ ପଡିବ।
ହଁ ସେଇୟା।
ଆପଣ ସକାଳୁ ଉଠି ଯାଉଛନ୍ତି ପୁରା।
ହଁ ସକାଳୁ ଆସେ ସେ ଗାଡି ଛଅଟା ସାତଟା ଭିତରେ ପଳେଇ ଆସେ ଆଉ ବେଳେ ବେଳେ ତ ଯେତେବେଳେ ଖରା ଦିନ ତ ଟିକେ ଜଲଦି ଆସୁଥିଲା। ମାନେ ଜଲ୍ଦି ଖରା ଆସିଯାଏ ବୋଲି ସିଏ ପାଞ୍ଚଟାରୁ ପଳେଇ ଆସେ।
ହଁ ଆପଣଙ୍କୁ ପାଞ୍ଚଟାରୁ ଉଠିବାକୁ ପଡୁଥିବ ନୁହଁ କି?
ହଁ ପାଞ୍ଚଟା ରେ ଟିକେ ଉଠିବାକୁ ପଡୁଛି କାରଣ କେତେବେଳେ ଗାଡି ଟା ସେ କଣ କରେ କି ଜଲଦି ନେଇଯାଏ। ଯାଏ ଟିକେ ରଖେନି ବି ଗଳିରେ ଘର ଟା ଜ ଜଣା ପଡେନି ତ ସେ ଜାଣିପାରେନି ନେଇ ଯାଏ ତ ଜଲ୍ଦି ଟିକେ ଉଠିବାକୁ ପଡେ ଆଉ ଉଠିଲା ମାତ୍ରେ ଆଉ ଆପଣ ଶୋଇବେନି।
ହଁ ନା ଗୋଟେ ଥର ନିଦ ଭାଙ୍ଗିଲେ ଆଉ ନିଦ ହୁଏନି ନା।
ହଁ ସେଇ କଥା ଉଠିଲେ ଆଉ ସବୁ ଜିନିଷ ନିତ୍ୟକର୍ମ ତ ସାରିବାକୁ।
ହଁ ନିହାତି। ଜଲଦି ଗାଧେଇବା ଟା ଆଉ ଖାଇବା ସବୁ ଜିନିଷ ଗୋଟେ ସମୟ ଅନୁସାରେ କଲେ ଭଲ। ଆମ ଶରୀର ସୁସ୍ଥ ରହିବ ହଁ।
ସୁସ୍ଥ ରହିବା ଆଉ ସକାଳ ଖାଇବାଟା ବି ଖାଇବା କଥା। ମୁଁ କଣ କରେ ସକାଳୁ ଉଠିକି ମୋର ନିତ୍ୟ କର୍ମ ସବୁ ସାରିଦେବି। ସାରିଲା ପରେ ମୋର ମୁ ଆ- ଆଗ ରୋଷେଇ କରିଦିଏ ଆଗ ଖାଇଦେବି ତାପରେ ଯାହା କାମ କରିବି କାରଣ। ନ ଖାଇଲେ ମୁଣ୍ଡ ବୁଲାଏ। ଆପଣ ତ ଜାଣିଥିବେ ମାନେ କାମ ପାଇଁ ବଳ ପାଏନି
ସେଇଟା ମୋର ନ ଖାଇଲେ ନା ମତେ ଛିଙ୍କ ହୁଏ।
ଓହୋ ହୋ କାହାକୁ କୋଉଟାଇପ ହୁଏ ଆଉ ମତେ ମୁ ଯଦି ନ ଖାଇ ଖାଇଥିବି ମୋତେ ଲାଗିବ ମୁଁ ବାନ୍ତି କରିଦେବି ମତେ ଏମିତି ଲାଗେ ମୋର ଗ୍ୟାସଟିକ ଅଛି ତ ମୋର ମାନେ ସେଇ ଟାଇମ ଭିତରେ ସମୟ ଯଦି ନ ଖାଇବି ମୋର ପିତ୍ ବାନ୍ତି ବି ହେଇଯାଏ। ମାନେ ଏଇ ଜିନିଷ ଟା ତ ଦେହ ପାଇଁ ବହୁତ ଖରାପ ପିତ ବାନ୍ତି ହବାଟା ବହୁତ ଖରାପ।
ନା ମୁଁ କୁଆଡେ ଯଦି ଯାଉଥିବି ଯଦି ସେ ଟାଇମ ରେ ଖାଇଲି ନା ତାର ଯୋଉ ଗନ୍ଧ ଗୋଟେ ସେନି ଗାଡିର ଗୋଟେ ହଁ ସେଇ ଥିରେ ମତେ ବାନ୍ତି ହେଇଯାଏ। ଯଦି ମୁଁ ବେଶୀ ଖାଇ ଦେଇେଇଥିବି କି ଖାଲି ପେଟରେ ଥିବି ଖାଇଲି କହିଲେ ସାଙ୍ଗେ ସାଙ୍ଗେ ମିୟୁ ବାନ୍ତି କରିଦିଏ। ମୋର ଏମିତି ଖାଲିରେ ଯଦି ମୁଁ ଏମିତି ସବୁ ଦିନ ଯେମିତି ଖାଇ ଅନୁସାରେ ଖାଇଲେ ଠିକ ଯଦି ଟିକି ଆଡୁ ସ ଆଡୁ ବାହାର ଖାଇବା ହେଇଯାଇ ମୋର ତ ପୁରା ପେଟ କାଟେ ଆଉ ଖାଲି ପେ ଟରେ ଯଦି ରହିଲି ମାନେ ଛିଙ୍କ ଏତେ ଛିଙ୍କ ପୁରା ଥଣ୍ଡା ହେଇଯିବ ମତେ ଯେମିତି ଲାଗିବ ଏବେ ହିଁ
ଆଲର୍ଜି ହୁଏ ଆଉ କାହାକୁ କୋଉ ପ୍ରକାରର ଆଲର୍ଜି ହୁଏ ଆଉ। ମତେ ବି ମତେ ତ ସେମିତି ଲାଗେ ବାନ୍ତି ଲାଗେ ମାନେ ମତେ ଛାତି ବି ପେନ୍ ହୁଏ ମାନେ ଗ୍ୟାଷ୍ଟ୍ରିକ ଅଛି, ପେଟ ପୁରା କଣ ଗରମ ହେଇଯାଏ ନା ଆମର ଖାଦ୍ ଖାଦ୍ୟ ନଗଲେ ଦେହକୁ ପେଟକୁ ଯଦି ଖାଦ୍ୟଟା ଯିବନି ସିଏ
ଆପଣ ପାଣି ବହୁତ ପିଅନ୍ତୁ ବହୁତ ଅ
ହଁ ମୁଁ ପାଣି ବହୁତ କମ୍ ପିଏ ଆପଣଙ୍କର ଖରାପ ଆ ଆଦତ ଗୋଟେ କହୁଛି ମୁ ପାଣି ବହୁତ୍ କମ୍ ପିଏ। ମାନେ ମୋର ମନେ ପଡେନି ପାଣି ପିଇବାକୁ
ସେଇଟା ମୋର ବି ଅଛି ଯଦି ଗୋଟ। ରେ ଥିବ ଆଉ ସାମ୍ନ ାରେ ଯଦି ଥିବ ତ ପିଇ ହେଇଯିବ ଆଉ ଯଦି ସେଟା ନାହିଁ ଆଉ ଯାଅ ତମେ ନିଜେ କାଡ ପିଅ ସେଟା ବହୁତ କଷ୍ଟ ହେଇଯାଏ।
ମତେ ହଁ। ମୋର ବି ସେମିତି ହୁଏ ମାନେ ମୋର ମନେ ପଡେନି ପାଣି ପିଇବାକୁ ପାଣି ଟା ଯାହାହଲେ ବି ଖା ଦ୍ୟ ସମସ୍ତେ କୁହନ୍ତି ଯେ ଖାଦ୍ୟର ମଝିରେ ଯ ପାଣି ଟା ପିଅନ୍ତି ସେଇଟା ଦେହ ପାଇଁ ଭଲ ବୋଲି। ମାନେ ଆମେ କଣ କରୁ
ଅଭ୍ୟାସ ମୋର ଅଭ୍ୟାସ ଯେ ମୁଁ ଯଦି ଗୋଟେ ଥର ଖାଇବି ହେଲା ତାପରେ ମୁଁ ଢକାଇ ପାଣି ପିଇବି।
ହଁ ହଁ ସେଇଟା ଭଲ ମୁଁ ମୁଁ ବି ପିଏ ସେମିତି ମାନେ ମତେ ତଣ୍ଟି ସୁଖ- ଶୁଖିଯାଏ ଖାଇଲା ବେଳେ ତ ମୁଁ ପାଣି ପିଏ। କିନ୍ତୁ ମୋର ଯିଏ ଜେଜେବାପା ଥିଲେ ସେ କଣ କରନ୍ତି ସବୁବେଳେ ଖାଇ ସାରିଲା ପରେ ସେ ସବୁବେଳେ ପିଅନ୍ତି।
ହଁ ତାପରେ କୁହନ୍ତି ଖାଇବାର ବହୁତ ସମୟ ଗୋଟେ ଅଧ ଘଣ୍ଟେ ଛାଡିକି
ହଁ ହଁ ହଁ ହଁ ହଁ ହଁ ମାନେ ଖାଇ ଖାଇବା ଟା ସରିଲା ପରେ ଯୋଉଟା କହୁଛନ୍ତି ତ। ହଁ ହଁ ହଁ ସେଇଟା କିନ୍ତୁ ଜ ସାଙ୍ଗେ ସାଙ୍ଗେ ପିଇବା କଥା ନୁହେଁ ଏଇଟା ମୁଁ ଦେଖିଛି ସ
ସମୟରେ ବି ପିଇବା ଦ୍ଵାରା କଣ ହେଇଥାଏ? କହିଲ କୁହନ୍ତି ମୁଁ ତ ଜାଣିନି ଏତେ ତା କିନ୍ତୁ କୁହନ୍ତି ଯେ ଯଦି ଖାଇବା ପରେ ସାଙ୍ଗେ ସାଙ୍ଗେ ଯଦି ତମେ ପାଣି ପିଇ ଦଉଛ ଯଦି ଖାଇବା ଗୁରା ଆମର ସେଟା ଜୀର୍ଣ ହେଇନଥିବ ନା ଜୀର୍ଣ୍ଣ ହେଇଥିବ ସମୟ ଲାଗେ ପାଣି ସହିତ ସେ ପାଣି ଆଉ ସେ ଖାଇବା ପୁରା ବେଶୀ ହେଇଯାଏ ନା
ହଁ ହଁ ହଁ ଗୋଟେ ଜାଗାରେ ରହିଯାଏ ହଁ ହଁ ଏଇଟା ମୁଁ ବି ଶୁଣିଥିଲି ଡକ୍ଟର ବି କୁହନ୍ତି ଆମର ବିଜ୍ଞାନରେ ବି ଅଛି।
ହଁ। ଆଉ ରୋଷେଇ ସାରିଲେଣି ଆଜି?
ଆଜି ନାଇଁ ରୋଷେଇ ସାରନି କରିବି ଆଉ ଆଜି ଭାବିଛି ଟିକେ ମଟନ୍ ଟା କରିବି ଆଉ ଖାସୀ ମାଂସ ତ ଆପଣ ଜାଣିଥିବେ ଖାସି ମାଂସର ସ୍ଵାଦ ତ ଅଲଗା ପ୍ରକାର
ବହୁତ ବହୁତ କହିଲେ ତ ପା
ହା ହା ହା ହା ହା ଆପଣଙ୍କୁ ଭଲ ଲାଗେ ନା ନାଇଁ?
ମତେ ଛୋଟ ବେଳୁ ଭଲ ଲାଗୁନଥିଲା ମୁଁ ଏବେ ଏଇ ଗୋଟେ ବର୍ଷ ହବ ମୁଁ ଖାଏ ମୁଁ ନହେଲେ ଯୋଉଁ କୁକୁଡା ମାଂସ ଆଉ ଅଣ୍ଡା। ଛଡା ମୁଁ ଆଉ କିଛି ଖାଇନି ମାଛ ତ ଖାଇନି ଆଉ କିଛି ଖାଇନି ଏବେ ଟିକେ ଟିକେ ଏଇଠି ରହିକି ବାହାରେ ମୋ ଭାଇ ସହିତ ମୋ ଭାଇ ଖାଏ ତ ତା ଇଛାରେ ଥରେ ରେ ଖାଇ ଖାଇ ମୁଁ ଜାଣିଲି ଯେ ସ୍ଵାଦ ଟା ଏମିତି ମତେ ଲାଗେ କି ଯୋଉଁ ମାନେ ଛେଳି ମାଂସର ଯୋଉଁ ଗନ୍ଧ ସେଇଟା ମତେ
ହଁ ଜଣକୁ ଜଣକୁ ମାନେ ଟିକେ ସି ମାନେ ସ୍ମେଲ ଟା ହୁଏ ମତେ ବି ପ୍ରଥମେ ପ୍ରଥମେ ମୁଁ ପ୍ରଥମେ ଭଲ ପାଉନଥିଲି ଛୋଟବେେଳେ ତ ଖାଏନି ଛୋଟବେଳେ ସବୁବେଳେ ମୁଁ ଖାଏ ଅଣ୍ଡା ଖାଇବି ଅଣ୍ଡା ତା ପୁଣି ତର ତରକାରୀ ଖାଇବି ମୁଁ ମ ଭୂଜିଆ ଭଲ ଲାଗେନି କି ଅମଲେଟ ବି ଭଲ ଲାଗେନି। ଆଉ ସିଝା ଅଣ୍ଡା ନା ମତେ ବି ଭଲ ଲାଗନି କିନ୍ତୁ ଏବେ ଖାଉଛି ବଡ଼ ହେଲା ମୋର ଏଠି ସବୁ ଚେଞ ହେଇଗଲା ହ୍ନୁ ହ୍ନୁ।
ସେ ଧଳା ଅଂଶ ଟା ହିଁ ମୁଁ ଖାଏ ସେ ତାର ହଳଦିଆ ଅଂଶ ଟା ମୁଁ କେବେ ଖାଏ ନା।
କିନ୍ତୁ ହଳଦିଆ ଅନୁସାରେ ଫ୍ୟାଟ ଟା ଅଛି ଆମର ଧଳା ଅନୁସାରେ ପ୍ରୋଟିନ୍ ଅଛି। ଆଉ ଅଣ୍ଡାଟା ତ ଆଉ ସମସ୍ତଙ୍କୁ ଖାଇବା କଥା କାରଣ ପ୍ରୋଟିନ୍ ଥାଏ ନା କ୍ଷୀର ଅଣ୍ଡା ଏଗୁଡା ସବୁ ଆମ ଶରୀର ପାଇଁ ବହୁତ ଭଲ ଖାଇବା କଥା ଆମକୁ ଆଉ କ୍ଷୀର ହଁ ମୁଁ କ୍ଷୀର ମ କ୍ଷୀର ମୋର ବହୁତ ପ୍ରିୟ ମୁଁ ଛୋଟବେଳେ କଣ କରିଥିଲି ଥରେ କହୁଛି ଶୁଣ ଗୋଟେ ମଜା କଥା ଆ ମା ଥୋଇଥିଲେ ଫିନାଇଲ ବୋତଲ ଆ ସେଇଟା ଧଳା କଲର ଆସେ ରଖା ହେଇଥିଲା ମୁଁ ଛୋଟଟେ ହେଇଥିଲି ମତେ କ୍ଷୀର ଏତେ ପସନ୍ଦ ମୁଁ କଣ କଲି ଫିନାଇଲି ବୋତଲକୁୁ ପିଇବାକୁ ଆଣିଥିଲୁ କ୍ଷୀର ବୋଲି ମା ମତେ କହିଲେ ନା ନା ପିଇନି ମୁଁ ଧରିକି ଆସିଛି ମା ମୁଁ ଏଇଟା ପିଇବି କ୍ଷୀର ପିଇବି ମତେ କାଢିଦିଅ। ଏତେ ଜୋରରେ ମା ହସନ୍ତି ନା କ୍ଷୀର ପାଗଳ ଇଏ ଗୋଟେ କ୍ଷୀର ପାଗଳ ଛୁଆମାନେ ସବୁ କ୍ଷୀର ପିଇବାକୁ ଅମଙ୍ଗ ହୁଅନ୍ତି କିନ୍ତୁ ମୁଁ କ୍ଷୀର ପିଇବା
ମୁଁ ଆଜି ମୁଁ ଆଜି ଯାଏଁ କ୍ଷୀର ପିଏନି କି କ୍ଷୀର ପାଇଁ ମୁଁ ପନିର ବି ଖାଇନି ମତେ କ୍ଷୀର ଯୋଉଁଟା ଲାଗେ କି ଏଇଟା କ୍ଷୀର ବା ନା ହୁଏ ତ ମୁଁ ସେଇଟା କିଛି ଖାଏନି କିଛି କିଛି ଖାଏନି।
କିନ୍ତୁ କ୍ଷୀର ଟା ବହୁତ ଭଲ ଦେହ ପାଇଁ ପ୍ରୋଟିନ ଅଛି। ବହୁତ ବଢିଆ କ୍ଷୀର ଅଣ୍ଡା ଏଗୁଡା ସବୁ ଭଲ ଆଉ ଆମର ମଟନ ଅପେକ୍ଷା ଆପଣ ଚିକେନ ଖାନ୍ତୁ ଭଲ ଯଉ କୁକୁଡ଼ା ମାଂସଟା ଆମର ମାନେ ଛେଳି ମାଂସଟା ଏତେ ଭଲ ନୁହେଁ। ଦେହ ପାଇଁ କାରଣ ସେଥିରେ ଯଉଁ ମାନେ ଚର୍ବି ଥାଏ ମାନେ ତାର
ଚର୍ବିକୁ ନ ଖାଇଲେ ଭଲ କାହିଁକିନା ଚିକେନ ବି ଯୋଉ କହୁଛନ୍ତି କୁକୁଡ଼ା ମାଂସ ସେଗୁଡା ବି ଭଲ ନୁହଁ ନା ଆମ ଦେହ ପାଇଁ। ସବୁଠୁ ଭଲ ନାଇଁ ଭଲ ହଁ ଭଲ କିନ୍ତୁ ସବୁ ସବୁଠୁ ଭଲ ମୁଁ ଯେତିକି ଜାଣିଛି ମାଛ ଟା।
ହଁ ମାଛ ଟାରେ ବି ଅଛି ମାଛରେ ବି ବହୁତ ଅଛି ଆପଣଙ୍କର ଦୃଷ୍ଟି ଶକ୍ତି ବି ବହୁତ ବଢାଏ ମାଛ ମାଛଟା ଆପଣଙ୍କର ଚୁଟି ବି ଭଲ ରହିବ ମୋ ମାଆ କୁହନ୍ତି। ମାଛ ଟା ସବୁଥି ପାଇଁ ଭଲ। ଆଉ ମାଛ ତ ମାଛ ମତେ ବହୁତ ଭଲ ଲାଗେ ମାଛରେ ପଖାଳ ଭାତ। ମାଛର ମାଛକୁ ଭାଜିଦେବେ ଗରମ ଗରମ ମାଛ ଭଜା ହେଇଥିବ ତା ସହିତ ପଖାଳ ଭାତ। ଟାଇଟେଲ ନେଇଯିବେ ଲୁଣ ଲଙ୍କା ରସୁଣ। ହଃ ଆପଣଙ୍କର ଉଠିଯିବ କଂସାଏ ଭାତ ଆଉ ହାଃଅଁ ଆ।
ହୁଁଉ ମୁଁ ବହୁତ ଭଲ
ଆପଣଙ୍କ୍ ଆପଣଙ୍କୁ ଭଲ ଲାଗେ? ମାଛ ଭଲ ଲାଗେ ଆପଣଙ୍କୁ ହଁ ଆପଣ ପା ମାଛ ଖାଆନ୍ତିନି କହିଥିଲେ ହେଁ ହେଁ। ହଉ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗି ଲା। ଧନ୍ୟବାଦ୍।